ହଁ।
ହୁଁ।
ଆଉ ଲିପି କଣ କରୁଛ?
ଏଇ ବସିଛି ଆଉ ତମେ କଣ କରୁଛ?
ମୁଁ ତ ଏଇଠି ଏଇ ଜଷ୍ଟ ରୁଟି ସାରିକି ଆସିଲି ବସିଛି।
ହ-ହଁ। ଆଉ କଣ ଆଉ କିଛି ବୁଲାବୁଲି? ଏବେ ତ ରଜ ଗଲା ଆଉ କଣ ଯାଇଥିଲ ବୁଲାବୁଲି କରିବା ପାଇଁ।
ନା ମୁଁ କୁଆଡେ ଯିବୁ ଆଉ ଭାଇଙ୍କର ତ ଡିଉଟି-ଡିଉଟି-ଡିଉଟି ଆଉ ଯିବୁ କୁଆଡେ।
ହଁଉ ଏବେ ହଁ ଆମେ ଏଇ ରଜ ଟିକେ ରଜ ମହୋତ୍ସବ ହେଇଥିଲା ତ ଘର ପାଖରେ ଆଉ ହ ଏବେ ଟିକେ ବୁଲାବୁଲି ହେଇଥିଲା ତାପରେ ଏବେ ଆଉ ଗଲା ତାପରେ ଏବେ ଚାଲିବୁ ସ୍କୁଲ ସବୁ ସ୍କୁଲ କଲେଜ ଏ ସବୁ ତ ଖୋଲା ହବ ନାଇଁ ତା ତାପରେ ଗଲେ ଏବେ ତ ଛୁଟିରେ ଘରକୁ ଆସିଥିଲି ଏ ପୁଣି ଯିବୁ ଆଉ ତାପରେ ଯା କାହିଁକି ପୁଣି ଦଶହରା ଆଉ।
ଆଉ ଦଶହରା କୁଆଡେ ପ୍ରୋଗ୍ରାମ?
ଦଶହରା ତ ଏବେ ଅଛି ତଥାପି ଦଶହରା ମୁଁ କୁଆଡେ ଯାଏନି କଣ ଦଶହରା ଆମ ଘର ପାଖରେ ଦଶହରା ହୁଏ-ହୁଏ ତ ଆଉ ସେଥିପାଇଁ ମୁଁ ଯୋଉଠି ଥିଲେ ବି ଆମ ସମସ୍ତେ ଘରକୁ ଆ-ଆସନ୍ତି। ଆମର ଘର ଆଗରେ ଅଛନ୍ତି ଦୁର୍ଗା ମନ୍ଦିର ଅଛି ସେଠି ଆମର ପୁରା ବଡ଼ ଆକାରରେ ହୁଏ। ଆଉ ଆମ ଗାଁ ଯୋଉ ମନ୍ଦିରଟା ସେଟା ମାନେ ପୁରା ପ୍ରସିଦ୍ଧ ବି ମାନେ ବହୁତ ଦୂରରୁ ବି ଲୋକ ଆସନ୍ତି ଆଉ ସେଥିପାଇଁ ଆ ମୁଁ ବି କୁଆଡେ ଯାଉନି ବାହାରକୁ ତଥାପି ମୁଁ ଗୋଟେ ବର୍ଷ ଯାଇଥିଲି କଟକରେ ତ ଦେଖ ଜା-ଜାଣିଥିବ ନା କଟକରେ କୋଉ ଭଳି ମେଢ ହୁଏ।
ହୁଁ।
ଯାଇଥିଲି ବୁଲା ବୁଲାବୁଲି କରିବା ପାଇଁ, କଟକ ଭୁବନେଶ୍ୱର ତ ସବ ଦଶହରା ତ ସବୁଠି ବଢିଆ ହୁଏ। ଆ-ଆଉ ତମେ କୁଆଡେ ଯାଅ?
ମୁଁ ଯାଇଯାଇକି ତ ଆମ ଘରକୁ ଆଉ। ଆମ ଘର ପାଖରେ ବି ହୁଅନ୍ତି ନା ଠାକୁର। ମା ହୁଅନ୍ତି ଆଉ ଆମର ଯୋଉ ପୂର୍ଣ୍ଣଙ୍ଗ ଦୁର୍ଗା ଅଛନ୍ତି ସେଠି ତ ପୁରା ସିଏ ମାନେ ପ୍ରତିଷ୍ଠିତ ନା ମାନେ ମାନ ସେ ଆବିର୍ଭାବ ହେଇଛନ୍ତି ସେଇଠୁ-ସେଇଠୁ ପୁରା ଯାତ୍ରା ଫାତ୍ରା ହୁଏ ଆଉ ସେଇଠି ଯା-ଯାଉ ଆଉ ସେଇଠିକି ଆମ ଘର ପାଖରେ ପୁରା ହୁଏ ଏମତି ଠାକୁରାଣୀ। ଆଉ ସେଇଠି ବୁଲାବୁଲି ଟିକେ ଯାହା ହୁଏ ଆଉ ମାର୍କେଟରେ ତ ମେଢ ହୁଏ ବୁଲାବୁଲି ସେଇଠି ହୋଏ ଆଉ। ଆଉ ଏଥର ଗୋଟେ କାମ କରୁନ ଦଶହରାକୁ ଆମ ଘର ଆଡେ ଆସ।
ହଉ ଦେଖିଆ ଦଶହରା ତ ଅଛି ତିନି ଚାର ମାନେ ଏବେ ତ ଅଛି ଦଶରା ତ ହୁଏ ଚାରି ତିନି ଚାରି ଦିନ ହୁଏ ହଉ ହବ ଯଦି ଯିବା ଆଉ, ଯିବା ଗୋଟେ ଦିନ ବୁଲିକି ଆସିବା ଆଉ।
ହଁଁ ଆମ ରାବଣ ପୋଡି ଟା ଭଲ ହୁଏ ଦେଖିବାକୁ ଆସିବ ଉ।
ଚାଲୁନୁ ନହେଲେ ମିଶିକି ମାନେ କଟକ ଯାଆନ୍ତେ, ବୁଲିକି ଆସନ୍ତେ। କଟକରେ ତ ସବୁ ଗଳି ଗଳି ମାନେ ହୁଏ ନା ଦଶହରା।
ମୁଁ ଏକା ହେଇଥିଲେ ହଁ ପଳାନ୍ତି। ମୋର ବା ଛୁଆ ଦିଟା ମୋ ପାଖରେ ବନ୍ଧା।
ହଁ ଛୁଆଙ୍କୁ ବି ସାଙ୍ଗରେ ନେଇଯିବା, ଆମେ ଧର ବଡ ବଡ ଯିବା ତିନି ଜଣ ଛୁଆଙ୍କୁ ସାଙ୍ଗରେ ନେଇଯିବା, ଗୋଟେ ଥର ମାନେ କଟକ ତ ଯାଇ ହଉନି ନା, ସେମିତି କଟକରେ କଣ ମାନେ ସାଙ୍ଗ ହେଇକି ଟିକେ ଯିବ ବୁଲାବୁଲି କରିବ ଆଉ ଏକା ଏକା ଗଲେ ସେ ଯୋଉ ଭିଡ ଦଶରା ଟାଇମ କଟକରେ ମାନେ ଗାଡି ବି ଯାଏନି। ଆଉ ସେ ଯୋଉ ଭିଡରେ ସେଟା ବହୁତ କଷ୍ଟ।
ଏମିତି ଏତେ ଜଣଙ୍କୁ ନେଇକି ଗଲେ ଗାଡି ଭଡା କରିଆ ବେକାର କିନ୍ତୁ ଚାଲି ଚାଲିକି ବୁଲିଆ। ଆ ଇ ଛୁଆ କଣ ଏତେ ବାଟ ଚାଲିପାରିବେ? ଆ ଗାଡି ଯୋଉ ଭଡିଆ ରସ ହବ ସେଇ ଦଶହରା ଟାଇମରେ
ହଁ କିନ୍ତୁ କଟ କଟକ ଟା ଯେହେତୁ ପ୍ରସିଦ୍ଧ ନା ସେଠି ସବୁ ମାନେ କଣ ସବୁ ପ୍ରକାର ସବୁ ସବୁ ମାନେ ଚାନ୍ଦି ମେଢ ହେଇଥାଏ, ସୁନାର ବି ମେଢ ହେଇଥାଏ, ମାନେ ପ୍ରତି କୁ ମାନେ ଛକ ଛକ କରେ ମାନେ ସେଟା ମାନେ ଦଶରା ଟାଇମର କଟକରେ ବୁଲିବା ତ ତାମାନେ ମଜା ଟା ଅଲଗା।
ହଁ। ଏବେ ତ ପ୍ରାୟ ପଇସାରେ କଲେଣି କଉଡିରେ କଲେଣି କିଏ ଲଡୁରେ କଲାଣି କିଏ କୋଉଥିରେ କଲାଣି। ଣି ଏବେ ତ ପ୍ରାୟ କେତେ କେତେ ଆଇଡିଆ ବାହାର କରୁଛନ୍ତି କିଏ କାଜୁ ବାଦାମର କଲାଣି କିଏ ଖାଲି ବାଦମରେ କରୁଛି କିଏ ପେସ୍ତାବାଦା ବାଦାମରେ କରୁଛି କେତେ କେତେ ପ୍ରକାର କରୁଛନ୍ତି ।
ହଁ ଏବେ ତ ସେମିତି କରୁଛନ୍ତି ହେଲେ ମାନେ ହେଟା କଟମଟେ କଣ ଆଗରୁ ମାନେ ପ୍ରସିଦ୍ଧ ହେଇଯାଇଛି ଯେମିତି ଆମର ମଝିରେ ବେ ଏଇଥର ଆମର ମାନେ କଟକ ରେ ତାକୁ ଜିଆଇ ଟ୍ୟାଗ ମିଳିଥିଲା ସେଟା ପ୍ରସିଦ୍ଧ ଇଏ ବୋଲି ପ ଆମ ମାନେ ଦେଶରେ ବି ସେ ପ୍ରସିଦ୍ଧ କଟକ ଟା ଦଶହରା ପୂଜାରେ। ଆଉ ବାହାରେ ତ ସେ ସବୁ କରୁଛନ୍ତି। ହ ସେଟା କିନ୍ତୁ କଣ ତାପରେ ଦଶହରା ଯୋଉ ଚାରି ଚାରି ପାଞ୍ଚ ଦିନ ତ ଯୋଉ ପିଠା ପଣା ହୁଏ ସେଟା ତ ବଢିଆ ଲାଗେ।
ହଁ-ହଁ, ଏବେ ତ ଆଉ ପିଠାପଣା ଏବେ ଆଉ ବିରି ଚାଉଳରେ ହଉନାହିଁ ତ ଏବେ ଖାଲି ମିଲେଟରେ ହଉଛି।
ହଁ।
ଆମର ତ ଏଇଠି ଗୋଟେ କଲଳ ମହୋତ୍ସବ ହଉଥିଲା ଯେ ସେଇଠି କେବଳ ମିଲେଟ୍ ର ହିଁ ଚାଲି କିଛି ପିଠା ଏବେ ଆଉ ବିରି ଚାଉଳ ସେ ସବୁରେ ଆଉ କେହି କରୁନାହାନ୍ତି।
ହଁ ସେବେ ହଁ ଏବେ ମାନେ କଣ ଲୋକ ଟେ ସତର୍କ ହେଇଗ- ହେଇଗଲେ। ନା ମାନେ ଏବେ କଣ ବେଶି ଗ୍ୟାସ ଫ୍ୟାସ୍ ବାହାରୁଛି ଏ ଲୋକଙ୍କ ଦେହ ଖରାପ ହଉଛି ସେ ଯୋଉ ଅରୁଆ ଜିନିଷ ସବୁ ଖାଇଲେ ସେଥିପାଇଁ ଲୋକ ସ କଣ ହାଲକା ଫୁଲକା ଖୋଜୁଛନ୍ତି ଖାଇବାକୁ ହଉ କିନ୍ତୁ ଆଗରୁ କଣ? ଆଗରୁ ବହୁତ ପିଠା ପଣା ହୁଏ ସବୁ ମାନେ ଯେମିତି- ଯେମତି ଘରେ-ଘରେ ମାନେ ଠାକୁର ଯେମତି ଆସନ୍ତି ଘରକୁ ସେଇଭଳିଆ ମାନେ ଷଷ୍ଠୀ ପୂଜା ଠାରୁ ଆରମ୍ଭ କରିକି ମାନେ ଦଶମୀ ଭସାଣି ଯାଏ ସମସ୍ତଙ୍କ ଘର ପୁରା ପରିଷ୍କାର ଥିବ ମାନେ ଝୋଟି ଚିତା କାନ୍ଥରେ ଦିଆ ହେଇଥିବ ସିନ୍ଦୁର ଲଗା ହେଇଥିବ, ଯେମତି ଲାଗେ ମାନେ ଯେମିତି ମା ଘରକୁ ହିଁ ଆସୁଛନ୍ତି।
ହଁ, ସିଏ ତ ନବରାତ୍ର ଠୁ ଷ୍ଟାର୍ଟ ହେଇଯାଏ।
ହଁ। କିନ୍ତୁ ଆମର ତ ଏଠୁ ନବରାତ୍ର ପ୍ରାୟତଃ ହୁଏନି ନା ସେଟା ବାହାରେ ସେଟା ବାହାରେ ପା ପାଳନ କରନ୍ତି କିମ୍ବା ମାନେ ଆମ ଓଡିଶାରେ କଣ ଆମ ଓଡିଶାରେ ମାନେ ମନ୍ଦିର ମାନଙ୍କର କରୁ ଥିବେ ।କିନ୍ତୁ ଆମ ଘରେ ଘରେ ଆମେ କଣ ଷଷ୍ଠୀ ପୂଜା ଠାରୁ ଆମେ ମାନୁ।
ହଁ, ଘରେ ଷଷ୍ଠୀ ପୂଜାଠୁ ମାନୁଛନ୍ତି। କିନ୍ତୁ ଏବେ ତ ପ୍ରାୟ ନବରାତ୍ରି ବି ଘରେ ଘରେ କଲେଣି ଯୋଉ ଛୁଆଙ୍କୁ ଡାକିକି ଖାଇବାକୁ ଦେଇକି ତାଙ୍କୁ ସବୁ ଯୋଉ ଲା ଲଢଣୀ ସବୁ ଆଉ ଦଉଛନ୍ତିୁ, ଆଉ ନଉଛନ୍ତି ଫଳ ଫଳ ଦଉଛନ୍ତି ଖାଇବାକୁ ଡାକିବେ ଛୁଆ ମାନଙ୍କୁ ସ ପୂଜା କରିବେ ଯିଏ ନ ନବରାତ୍ର କରିଥିବେ।
ହୁଁ।
ଏବେ ବି କଲେଣି ଘରେ ଘରେ ଓଡିଶାରେ ପ୍ରାୟ ଯିଏ ପାରିବେ କରୁଛନ୍ତି ଆଉ।
ହଁ ଆମର ବି ଭାବିଛୁ ଏଇ ବର୍ଷ ସେ ଆମ ଘର ପାଖରେ ଜଣେ ସିଏ ମାନେ ରହୁ ସେ ରୁହନ୍ତି ନା ବାହାରେ ଦିଲ୍ଲୀରେ ରୁହନ୍ତି ମାନେ ଦିଲ୍ଲୀ ଆଡେ ଏ ସବୁ ହୁଏ ସିଏ ଯେହେତୁ ଏଇଠି ବାହା ହେଇଛନ୍ତି ତ ସିଏ ବି ଘରେ କରୁଛନ୍ତି ଆମର ଥରେ ଭାବିଛୁ କି ସେ ନବରାତ୍ରି ପୂଜା ଟା କରିବୁ ଆଉ କଲେ ହଟାତ୍ ତ ଯୋଉ ଛୁଆଙ୍କୁ ଦିଅନ୍ତି ନା ସବୁ ତାଙ୍କୁ ଯ ନୂଆ ସବୁ ଓଢଣା ଦିଅନ୍ତି, ସବୁ ମାନେ ଟ୍ରେସନାରୀ ଜିନିଷ, ନୂଆ ଡ୍ରେସ୍ ଫେସ୍, ମିଠା ଯାହା ଖାଇବା ହେଇ ସବୁ ମାନେ ଛୁଆଙ୍କୁ ଡାକିକି ଦିଅନ୍ତି ସେଟା ଭଲ ଲାଗେ।
ହୁଁ।
ତା ପରେ ଆମର ଏଠି ଅଛନ୍ତି ନା ଘର ପାଖରେ ଅଛନ୍ତି ମନ୍ଦିର ସେଠି ହୁଏ ଆମର ଅଷ୍ଟମୀରେ ପଣାହାାଣ୍ଡି ବି ଯାଏ ମାନେ ପୂଜା ହୁଏ ନବମୀ ରେ ଯାଏ ଯୋଉ ପାଣିକଖାରରୁ ବଳି ବି ଦିଆ ହୁଏ ହେଲା ଆଉ ଭସାଣ ଟା ବି ବଢିଆ ହୁଏ ଆମର ଏଠି।
ହୁଁ ଆମର ବି ଭସାଣି ଏଇଠି ଭଲ ହୁଏ।
ହଁ ମୁଁ ଯୋଉ ଦଶହରାକୁ ତ ମାନେ ପ୍ରଥମ ଦିନ ତମେ ସେଠିକି ଯିବି ବୁଲିକି ଆସିବି । ଆଉ ତମେ ତାପରେ ଆସିବ ଏଠିକି । ମାନେ ଭାଇ ପୁଅ ଝିଅଙ୍କୁ ନେଇକି କି ଆସିବ ଆମ ଏଠି ବୁଲିକି ଯିବ । ଆମ ଏଠି ପୁରା ଭଲ ପୁରା ପ୍ରସିଦ୍ଧ ନା ଆସିକି ବୁଲିକି ଯିବ ଦେଖିବା କେମିତି ଆମର ଏଠି ହେଇଛି ।
ହଁ ତମେ ଆଗ ଆସ ତାପରେ ଆମେ ଯିବୁ ଆଉ ।
ହଁ ଦଶହରା ହଉ ଦେଖିବା ଦଶହରା ତ ଏବେ ଅ ଅଛି ବହୁତ ଦିନ ତଥାପି ମାନେ ମାନେ ଦଶରା ଟା ଆସିଲେ ଗୋଟେ ଖୁସି ଲାଗେ ଯେମିତି ଗୋଟା ଯେମିତି ଆମର ଗୋଟେ ବଡ ପର୍ବ ସେଟା ଯେମିତି ଆମର ରଜ ଯେମିତି ଗୋଟେ ବଡ ପର୍ବ ଦଶହରା ଦଶହରାଟା ବି ସେଇଭଳିଆ। ଆଉ ଯେମିତି ଦଶହରା ଆସିଲେ ଯେମିତି ତାର ବହୁତ ଖୁସି ଲାଗେ ସବୁ ଆଡେ ପୁରା ମାନେ ମାନେ ଯେମିତି ପରିବେଶଟା ପୁରା ଏମତି ନିର୍ମଳ ନା ଏତେ ଖରା ଥିବ ନା ବର୍ଷା ନା ଶୀ ତ ମାନେ ସେ ଟାଇମ ଟା ହିଁ ବଢିଆ ଲାଗେ ହାଲକା ମାନେ କାକର ପଡୁଥିବ ମାନେ ରାତିରେ
ଏଇଠି ତ ଦି ବର୍ଷ ହବ ବର୍ଷା ହଉଛି ଦଶହରାରେ ପାଣି ପଶି ଯାଉଛି ।
ହଁ ସେମତି ବେଳେ ବେଳେ ଆଉ ତାପରେ ବାତ୍ୟା ବି ଆସିଯାଏ ବେଳେ ବେଳେ ସେମତି ହୁଏ ।
ହଁ ହଁ କାହିଁ ନା ତ ଚାରିଆଡେ ଲାଇଟ ଫାଇ ସଜା ହଜି ହେଇଥାଏ ନା ଏଟା ମାହୋଲ ଟା ପୁରା ରଙ୍ଗୀନ ରଙ୍ଗୀନ ହେଇଯାଏ । ଏଇଟା ରଜ କଣ କିଛି ଜଣା ପଡେନି ।
ହୁଁ । ତା ଦଶହରା ପର୍ବରୁ ପୁଣି ଦୀପାବଳି ଆସିଯାଏ ତାପରେ କାର୍ତ୍ତି ପୂର୍ଣ୍ ଡଙ୍ଗା ଟଙ୍ଗା ଭସା ଆସିଯାଏ ତାପରେ ବଡ ଦିନ ନ ନୂଆ ବର୍ଷ ଏମତି ମାନେ ଦଶହରା ପରଠାରୁ କଣ ବୋଧେ ଆଠ ଦିନ ପନ୍ଦର ଦିନରେ ଏମିତି ଏମିତି ଗୋଟେ ଗୋଟେ ମାନେ ପର୍ବ ଚାଲେ ।
ପ୍ରାୟ ଆମର ଦଶହରା ପର ତୁ ହିଁ ପୁରା ଫେବୃଆାରୀ ଯାଏଁ ପୁରା ପର୍ବପର୍ବାଣୀ ଲାଗିକି ରହେ ।
ହଁ ।
ତା ପରଠୁ ଫେବୃଆରୀ ପରେ ରଜ ଯାଇ ଟିକେ ଗ୍ୟାପ ଦେଇଦିଏ ତାପରେ ପୁଣି ରଜଠୁ ଷ୍ଟାର୍ଟ ହେଲା ଆଉ ପର୍ବପର୍ବାଣୀ। ଏବେଠୁ ତ ଷ୍ଟାର୍ଟ ହେଲା ଆଉ ।
ହଁ ହଁ।
ତା ପରେ ପରେ ହଁ ରାକ୍ଷୀ ପୂର୍ଣ୍ଣିମା ପଡିଯିବ ତାପରଠୁ ତ ଚାଲିଲା ଆଉ । ସେପ୍ଟେମ୍ବର ମାସରେ ଗଣେଶ ପୂଜା ତାପରେ ଚାଲିଲା ଆମର ଦଶହରା । ଚାଲ୍ଳା ଆଉ ।
ହଁ ହଉ ଆଉ ହଉ ତମେ ଆସିବ ଦଶହରା ଇଏ ହେଲେ ଆସିବ ଆଉ । ହଉ ଆଉ ମୁଁ ରଖୁଛି ଆଉ ।
ହଁ ରଖ ।